ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛ?
ଙ୍କ
ହୁଁ କଣ କରୁଛ?
ଏଇଟା ଏଇଟା ଅତି
ମୁଁ ଏଇ ଛାତ ଉପରେ ବୁ ମୁଁ ଏଇଠି ବୁଲୁଛି। ଛାତରେ
ହଁ।
ଆଉ।
ଆ
ଏଇଠି ତ ବୁଲୁଚି।
କଣ ରୋଷେଇ କରିଥିଲ ଆଜି?
ଆଜି ରୋଷେଇ କାଲି ଯୋ କରାହେଇଥିଲା ଭୋଜି। କହିଲେ ଭୋଜି ହେଇଥିଲା କାଲି ଯୋଉ ଭାତରା ଥିଲା ଭାତ ପଖା ଏ ଭାତ ତ ଭଲ ଥିଲା ଆଉ ଏଇ ମାଛ ବେସରେ ଦେଇକି ଭାଜିଦେଲୁ ମାଛ ମଞ୍ଜି ଭଜା ଇଲୁ ଆଉ। ଆଉ ଏଇ ଓଳି ତ ଅଛି ଆଉ।
ଏ ଓଳି
ଏଭଳି ଜଣଙ୍କର ଝିଅ ଏଇ ଗାଁରେ ମ ଘର ପାଖରେ ଝିଅ ବାହାଘର
ହଁ ଆମ ଗାଁରେ ତ ଆଜି ଭୋଜି ଅଛି ଆମ ସାହିରେ ଆଉ।
ହଁ ଏଇ ଗାଁର ଝିଅ ଆଙ୍କର ସାଙ୍ଗ। ଏଇ ଗାଁ ରେ ବାହାହୋ ହ ସିଏ
ତମେ ଯିବ ଭୋଜି ଖାଇ?
ମୁଁ ଯାଉଛି ସେ ଡାକିଛି ରିସେପସନ କୁ ଯିବାକୁ ଆଙ୍କ ସାଙ୍ଗ ଯେ ଦେ
ହୁଁ।
ଖାଲମଡ଼ା ଗାଁର
ହୁଁ।
ଖାଲପଡ଼ା।
ଆଉ ତମ ପୁଅର ଜନ୍ମଦିନ ଭଲରେ ହେଇଗଲା?
ହୁଁ।
ହୁଁ। ଆଉ ପୁଅ ଟିଉସନ ଯାଇଚି।
ହୁଁ ହୁଁ।
ଆଉ କଣ ନୂଆ ରେସିପି ଜାଣିଚ?
ହୁଁ ଆ ସେ କଣ?
ହ୍ୟାଲୋ।
ହଁ।
କହିଲି ନୂଆ ରେ ସିପି କଣ ଜାଣିଚ?
ନୂଆ ରୋଷେଇ ମୁଁ କିଛି କରିନି କଣ ଗୋଟେ ନୂଆ ରୋଶେଇ ତମେ କଣ ଜାନିଚ କୁହ?
ମୁଁ ହେ ଯାହା କ କହୁନ କଣ ଆଉ ଜାଣିଚ ଯୋଉ ନୟାଗଡ ର ଛେନା ପୋଡ଼
ନା ଛେନା ପୋଡ଼ କରି ଯାଣିନି ମୁଁ ତମକୁ ଆସିଛି? ଆସିଚି ହଁ ହଁ।
ମୁଁ ହଁ ହେମତି ଜାଣିଛି ଆଉ।
ହ ହ ପନିର୍ ଟା କରି ଜାଣିଛ ନା ନାଇ?
ପନିର୍ ତରକାରୀ?
ହୁଁ।
ହଁ ପନିର୍ ତରକାରୀ ହଁ ଜାଣିଚି।
ତ କହିଲି ମୁଁ ଯାଣିନି।
ମୁ ପନିର୍ ତରକାରୀ କରୁଛି କେମିତି କହିଲ ପନିର ଟାକୁ ପ୍ରଥମେ ଛାଣି ଦଉଚି ତାପରେ ଯୋଉ ତେଲ ତେଲ ପକେଇ ଦଉଚି ତାପରେ ଯୋଉ ଆମର ଫୁଟଣ ସବୁ ଟା ଡାଲିଚିନି ଚିନି ଟିକେ ପକେଇ ଦେଇକି ଆଉ ପିଆଜ ପିଆଜ ଟମାଟୋ ରସୁଣ ଅଦା
ସବୁ ପକେଇ ପକେଇ ଦଉଛି ଆଉ।
ହ ହ।
ହୁଁ।
ଜ ହେଲା ପରେ ଅଦା ରଶୁଣ ପକଉଛ ନା ଏକା ସାଙ୍ଗରେ ମ?
ଆଁ
ପିଆଜ ଭାଜି
ନାଇଁ ନାଇଁ ସବୁ ଏକାଥରେ ପକେଇ ଦେଇକି ମୁଏରା କଣ କରୁଛି ତାପରେ ଟିକେ ଥଣ୍ଡା କରିଦେଇକି ଗ୍ରାଇଣ୍ଡର କରି ଦଉଚି। ତାପରେ ତେଲରେ ତାପରେ ତେଲରେ ଆ ଟିକେ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ପକେଇକି ମସଲା ଟିକେ ପକେଇ ଦଉଚି। ତାପରେ ମୋର ପନିରି ପୋଟଳ ମିଶେଇକି ମୁଁ କରିଦଉଛି ଆଉ।
ଓହୋ।
ହଁ।
ହଉ ଆଉ। ମୁଁ କେତେବେଳେ କରିନି। ମତେ ତ ପନିର ବି ଭଲ ଖାଉଛି ଟିକେ ବାହାରିବ ବୋଲି ନହେଲେ ହିନ୍ତି ବ ଖାଉନି।
ହୁଁ ନାଇ ପନିରି ଭଲ ଯେ। ହୁଁ ଆଉ ଆଉ ଆଉ କଣ ଜାଣିଛ ନୂଆ? ରୋଲ ହଗା କରି ଜାଣିଚ?
ରୋଲ ନା।
ହୁଁ। ମୁଁ କେତେବେଳେ କରିନି। ମୁଁ ଜାଣିଛି ଟିକେ ଟିକେ ଆଉ।
ମୁଁ ବି ସେମିତି ହେଇ ଟିକେ ଟିକେ ଜାଣିଚି।
ହଁ ଇପି ହକା କରି ଜାଣିଚି।
ମାନେ ହେଗୁଡାକ ଆସିଚି।
ହଁ।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
ଆଉ କୁଆଡେ ବୁଲି ଯାଇଥିଲ?
ନାଇଁ ମା ବୁଲାବୁଲି କରି ଜାଇନୁ କୁଆଡେ।
ଆମ ଦଶପଲ୍ଲା ଦେଖିଛ ଡ୍ୟାମ!
ହଁ ପିଲାବେଳେ ଯାଇଥିଲି ଆ ଏବେ ଯାଇନି।
ଆ ଆଉ ଆମ ଗାଁକୁ କେବେ ଆସିବ?
ଦେଖିଆ ଆଉ ଯିବା ଆଉ ଏ ଫନିଆନି ସାତ ମାସ ବସିକି ଦେଖିଆ ଗଲେ ଦି ଜଣ ଯାକ ବୁଲି ପ
ହୁଁ ଆଉ ଜା ଆଉ ଜା ରାମ ମନ୍ଦିର ଦେଖିଚ? ଫତେଗଡ? ହୁଁ। ହୁଁ। ଫତେଗଡ ରାମ ମନ୍ଦିର କେତେ ପାହାଡ ଉପରେ ଅଛି।
। ପଳେଇଥିଲୁ ଏ ପାଖକୁ ଆଉ ଅଧା ଯୋଉରା ଯାଉଛନ୍ତି କହୁଛନ୍ତି ଅଧ ମାନେ ଅଧିକ ବାଟ।
ହଁ।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
ତମେ ଗାଡିରେ ଆମେ ଚାଲିକି ଯାଇଥିଲୁ।
ଆମେ ଗାଡିରେ ସିଧା ପଳେଇଥିଲୁ।
ହଁ। ଆଉ ଆଉ ଆମେ ଯୋଉ ଯାଇଥିଲୁ ଇଏ ମାସରେ ତ ଚାଲିକି ଯାଇଥିଲୁ। ଗହ ଗହଳି ତ ଏଇ ପାହାଡ ଉପରୁ ଚାଲିକି ଯିବାକୁ ପଡିଥିଲା ଆଉ।
ହୁଁ।
ହଁ।
କପିଳାଶ ଯାଇଚ ନା ନାଇଁ?
କପିଳାସ ମୁଁ ପିଲାଟେ ହେଇଥିଲି ଯାଇଥିଲି। ଏବେ କାହିଁ ଯାଇନି କେତେବେଳେ।
ଏଇ ଯୋଉ କପିଳାସରେ ଆମେ ବି ଏଇ ଗାଡିରେ ପଳେଇଥିଲୁ ମନ୍ଦିର ପାଖକୁ।
ହୁଁ ନାଈ ନାଈ ଏବେ ଭାବୁଚି, ଶିତ ଦିନେ ଟିକେ କପିଳାସ ଯିବୁ। ବୁ ବଲି।
ହୁଁ।
ହୁଁ କପିଳାସ ବାଇଶ ବାଇଶହ ପାହାଚ ନା ତେ
ତେରଶହ ବାଉନ ତେରଶହ ବାଉନ।
ତେର ସ ବାଉନ ପାହୁଞ୍ଚ ଚଡଡିକି କିଏ ଯିବ?
ଏଇଟା ପାହାଚ ଟା କୋଉ ପଟେ କେ ଜାଣି ମୁଁ ଦେଖିନେବି।
ହଁ। ହଁ ପାହାଜ ଟା କୋଉ ପଟେ ଏପଟେ ବୁଲି ବୁଲିକା ପାହାଡ ଉପରେ ଗଲେ କେତେ ମାନେ ଘା ହଟି
ହଁ ଏଇପଟେ ତ ଗାଡିରେ ଯୋଉ ପଟେ ଆ ଯିବ ଘାଟି ପ୍ରବଳ।
ହଁ ବାଇକରେ ଯାଇପାରିବନି?
ମା ବା ଖାଲି ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ମାରିଯିବା।
ବାଇକରେ ଯାଇ ହବନି।
କେ ଜାଣି ସଡନ ବାଙ୍କ ତ ଖାଲି ଆଉ।
ବାଇକରେ ଯିବ ବ୍ରେକ୍ ନ ଧରିବ ବଲେ ସିଧା ପାହାଡ ତଳେ।
ହଁ ଏଇରା ଭାଗ୍ୟ ଖରାପ ଥିଲେ ଟମାଟିକି ଇଏ ହବ ନାଇଁ କି? ଯେତେ ହଁ ନାଇ ଦେଖୁଛି କିନ୍ତୁ।
ଉଁ?
ଡର ଲାଗୁଚି କିନ୍ତୁ ପୁରା ବଡ ବଡ ଘାଟି
କପିଳାସ ଆଉ କଟକ ଦେଖିଚ ଯୋଉ ଅଛନ୍ତି ଧବଳେଶ୍ଵର।
ନା।
ହୁଁ ଭୁବନେଶ ଭୁବନେଶ୍ଵର ନନ୍ଦନକାନନ ହଙ୍କା ଦେଖିଚ?
ନନ୍ଦନ କାନନ କେତବେଳେ ଯାଇନି।
ହୁଁ ମୁଁ ତ ହିଁ ଯାଇନି।
ଏଇ ଖାଲି ଫୁନରେ ଦେଖିଦେଇଚି।
ଆଉ ଫୋନ ତ ସବୁ ଅଲ ଇଣ୍ଡିଆ ଦେଖାହାଉଚି। ହୁଁ। ଭଲ ଆଉ।
ଯିବା ଆଉ ଆଉ ଟିକେ ବଡ ହେଇଯ ଆଉ ପୁଅ ଚାରିଆଡେ ଗଲେ ହବ ଦେଖା
ହୁଁ। ମଁ ତମ ଜ୍ୱାଇଁ ଯୋଉଥିରେ ଅଛନ୍ତି ସେଥିରେ ଅଫର ଆସୁନି ବୁଲି ଯିବାକୁ?
ଇା ପରା ମେଡିସିନ ଷ୍ଟୋର ଅଛନ୍ତି। ମବେ ଛୁଟି ରହୁନି।
ଓ ସେ କଣ ଅଛନ୍ତି?
ମେଡିସିନ ଷ୍ଟୋର ରେ ବିକୁଛନ୍ତି।
ଓହୋ ଗାଁରେ?
ଏଇ ନୁଆଗାଁ ରେ।
ହୁଁ।
ହେଇରା କେତେବେଳେ ଛୁଟି ନାହିଁ।
ଓ କେତେ ଟାଇମ ପାଉଚନ୍ତି?
କେତେ ମ ଏଇ ବାର ତେର ହଜାର।
ଏତି କିି ଦୋଉଚନ୍ତି ଆଉ।
ହୁଁ ନାଇଁ ନାଇଁ ହେରା ଜଣା ନାଇଁ। ଯାଉ।
ଆଉ ବାର ତେର ହଜାରରେ ସବୁ ଆଡଜଷ୍ଟ ହେଇଯାଉଚି ଆଉ।
ହୁଁ।
ହଁ। ହ ହଉ ଆଉ। ଅ ଆଉ ଧୂପ ଦବ।
ହଁ ଧୂପ ଦେବୀ ତ ଆଉ।
ହୁଁ ହଁ ଛଅଟା ବାଜିଲେ ତ ଧୂପବଦିଆ ଟାଇମ ଆଉ।
ହୁଁ।
ହୁଁ।
ଆର କଣ ହୋଲ। ହୋଲି ଦିନ ଖାଲି ଛୁଟି ରହୁଛି ହେଇ ଉପରବେଳା ଟାଇମ ରେ ଯାଉଛନ୍ତି ହୋଲି ଦିନ।
ଓହୋ ହୋଲି ଉ।
ହଁ ସକାଳୁ ଗଲେ ମାରାମାରି କରିଦେବେ ହୋଲି ସବୁ।
ହଁ। ଆଉ ତ ଏଇନା ଏବେ କିଛି ଏତେ ପର୍ବ ଏବେ ତ ନୂଆ ଆସିଲା ସବୁ। ପର୍ବ ଆଉ।
ହଁ ନାଇ ଅଲଗା ଯେତେ ପର୍ବପର୍ବାଣି ହଉ ଛୁଟି ନାହିଁ।
ହୁଁ ଏଇ ଇଏ ମେଡିସିନ ଷ୍ଟୋର ରେ କି ଛୁ
ହଁ ହେଇଟା।
ମେଡିକାଲ ଇରାକରେ।
ହଁ।
ଅଁ ଆଉ।
ଏଠି ସଂକ୍ରାନ୍ତି ହରିକା ହେଲେ ଏଠି ସବୁ ଛୁଟି ଥବ ମେଡିସିନ ଷ୍ଟୋର ଥବ ଖୋଲା।
ଓ ଆଉ ଭଲ। ଏବେ ସା ତମ ମୁଁ ଆଜିି କ ରି ଥିଲି ଶାଗ ପକେଇ ସଜନା ଶାଗ ଜାଇରେ ପକେଇ। ଥୀଲି ଆଉ ଜହ୍ନି ଆଉ ପୋଟଳ ପିଠଉ ଦେଇକି ଭାଜିଥିଲି। ଆଉ ଚିଙ୍ଗୁଡି ଶୁଖୁଆ ଭାଜିଥିଲି।
ପଖାଳ ଭାତ ନା କଣ।
ହଁ ପଖାଳ ଭାତ ଗୁରା ଥିଲା ଯେ ଆଉ ଅଳ୍ପ ଯୋଡେ ଚାଉଳ ପକେଇ ଦେଇଥିଲି ଆଉ।
ହଁ ଆମର ବି ସେମତି କରଥୀଲେ ପଖାଳ ଥିଲା ଗରମ ଭାତ କଲି ଇଏ ଗରମ ଭାତ ଧରିକି। ଗଲେ।
ଓହୋ ସେଠୁ ଧରିକି ଯାଉଛନ୍ତି ହାରି ଭାତ ହକା।
ହଁ।
ହୁଁ।
ହେଇ। ଆଉ ଅଲଗା ଦିନ ହେଲେ ଟିଫିନ ହରିକା ନଉସନ୍ତି ଏଇ ଖରା ଦିନ ନହେଲେ ଖରା ଦିନେ ଭାତ ନଉ ଛନ୍ତି ଆଉ।
ଓ ଅଲଗା ଦିନ କେତେଟା ରାତିକି ଆସୁଛନ୍ତି।
ହେଇ ନଅଟା ସାଢେ ନଅଟା ଦଶଟା ସାଢ଼େ ଦଶଟା।
ଲ ହଉ ଆଉ ହଉ ହଉ ହଁ ହି। ଯାଅ ଧୂପ ଦେଇଦବ।